ହାଲୋ।
ହାଲୋ ହଁ
ଏଇଠି ଦୋଳି ଖେଳିଛୁ ଆଉ କଣ କରିମୁ?
କଣ ରଜ ସଇଲା ପରେ ବେଶୀ ବେଶୀ ଦୋଳି ଖେଲା ହଉଛି କି? ହେଲା ଉ ହ୍ୟାଲୋ। ନାଇଁ ଏଇ ମତେ ସବୁଆଡ଼େ ରଜ ବାସିରେ ବି ସବୁ ରଖୁଛନ୍ତି।
ହଁ ମୋର ତମ ପଟେରେ ରଜ ହୋଉଛିି ନା?
ହଁ ରଜ ହଉଛି। ଛୋଟ ଛୁଆଙ୍କ ପୁଗ୍ରାମ ହୋଉଚି ନାଚ ନାଚ ଗୀତ ହୋଉଛି ମେଲୋଡି କାଲି ଏ ଯୋଉ ସର୍କସ ବାଲା ଆସିଥିଲେ ସର୍କସ କରୁଥିଲେ। ଆଉ ମିଉଜିକ୍ ଚିଆରି ଆଉ ଯୋଉ ଦହି ଆଣ୍ଡି ଭାଙ୍ଗିବା ଦଉଡି ଟଣା ସବୁ
ହଁ ହଁ।
ତାପରେ ଆମର ଯୋଉ ଗଡିଆ ପାଖରେ ହୋଉଛି। ଆମ ଗଡ଼ିଆ ପାଖରେ ହଁ ଆମ ଗାଁରେ ତ ଦି ତିନିଟା ଜେଗା ଏଠି ହଉଥିଲା ସେଠି ଉପର ସାଇ ରେ ହଉଥିଲା। ତା ତାପରେ ସେପଟେ ନାଥ ତିନି ଜାଗା ଚାରି ଜାଗା ହୋଉଥିଲା।
ଓହୋ ତମେ ଯାଇଛ ନା ଖେଳିଛ ନା ଦୋଳି?
ହଁ ଯାଇଥିନି। ଦୋଳି ଖେଳିଛି ତାକୁ ଜର ହେଇଥିଲା ତ
ଓହୋ
ଢ଼ୋଳେଇଲା ମୁଁ ଆଉ ଖେଳ ଚାଲିକି ପଳେଇଆଇଲୀ ଘରକୁ।
ହଁ ବା ଛୁଆ ଟାକୁ ଜର ହେଲା ଆଉ ମନ ହବ ନା ଖେଳିଦେ ବୋଲି ଆଉ ଖେଳିବା ପାଇଁ ମନ ହବନି।
ତିନି ଦିନ ଚାରି ଦିନ କରେ କାଲି ଟିକେ କମିଛି।
ହଁ।
ଆଉ ଭଲ ଲାଗିଲା ନି ଭାଉଜ ହାରିକା ଥିଲେସେଠି ମୁଁ ମୋର ପଳେଇ ଆଇନି।
ହଁ ବା
କି ତାକୁ ଘରେ ଉତାରିଦେଲେଣି।
ଗରମ ସେଆଡ଼େ କେମିତି ହଉଛି?
ଗରମ ହିଆଡେ ବୋହୁତୁ।
ଗରମ ତ କସିକି ଗୁଳୁ ଗୁଳୁଗୁଳିଟା ତ ବେଶୀ ହୋଉଚି ଆଉ।
ହଁ ଗୁଳୁ ଗୁଳି ହଉଛି। ଆଜି ଟିକେ ପାଗଟା ରଜ ପାଗ ଦେଇଛି ଆଜି ଟିକେ
ହଁ ହଁ ଆସିଲନି ନା ଘରକୁ?
ନା ଯାଇନେଇ।
ଆ ରହିଯା ଏଇନା ଛୁଟି ମିଳିଚି ରହିଯାଅ। ହୁଁ ହୁଁ
ହଁ କାଲି ପଳେଇମି କହୁଥିନି ବୋଉ ଫୋନ କରିଥିଲେ ଆଠ ଦିନରେ ପଳେଇ ଆସିବୁ।
ହୁଁ।
ଆଉ ବା ଟିକେ କାମ ଅଛି। ଆମ ସବୁ ଭଉଣୀ ମାନେ ଆସିବେ ଆଉ ମାନେ ସୋମବାର ସାରିକି ଯିମିଁ ଆଉ।
ହଁ।
ହୁଁ ଝିଅ ଟା ଏଇନା ପଳେଇବ ତା ବାପା ଆସିକି ନେଇଯିବେ।
ହୁଁ।
ତାର ଟିଉସନ ଖୋଲା ନା।
ହଁ ସ୍କୁଲଟିଉସନ ସ୍କୁଲ ବି ଖୋଲିବ କୋଉ କ୍ଲାସ? କୋଉଠି କୋଉ ଶ୍ରେଣୀ ହେଲା କି?
ତାର ପଞ୍ଚମ ହଁ ଏ ବର୍ଷ ଆଦର୍ଶ ଦବ।
ଆଦର୍ଶ ଦବ ଭଲସେ କୁହ ପ୍ରିପାରେସନ୍ କରିବ ମାନେ ଭଲସେ ପଢ଼ିବ।
ହଁ ସେଇଥିପାଇଁ ପରା ଟିଉସନ୍ ହୋଉଚି ଆଦର୍ଶ ପାଇଁ।।
ହୁଁ ନ ଯାଉ ପଛେ କୁଆଡେ ବନ୍ଧୁବାନ୍ଧବ ବୁଲିବା ପାଇଁ ପାଢୁ ଏବର୍ଷ ଟା ପଢିନେ ନେ ପାଇବ ନେ ନେ।
କୁଆଡେ ବି ଯାଏ ନାଇଁ କେବଳ ରଜଟା ବୋଲି ଆସିଥିଲେ ଏଇ ତା ବାପା ଏବେ ଆସିକି ନେଇଯିବେ।
ହଁ।
ମୁଁ କହିଲି କାଲି ବି ଛୁଟି ଥିଲା।
ମୁଁ ଏଇଠି କି ନା ସେ ଭାଇ ଆସିଥିଲେ ନା କଣ।
ହଁ ସେଇ ଆସିକି ଆସିଲା ବେଳେ ନେଇକି ପଢମି।
ହୁଁ। ଆଉ କଣ ଖାଇଛ ଆଜି?
ଗାଧୁଆଳେ ଗରମ ଭାତ, ଡାଲି
ହୁଁ, ଯୋଉ ଗରମ ମାନେ ଇଏ ପାଗକୁ ଯୋଉ ଗରମ ଭାତ ଖାଇଲାବେଳକୁ ଏଣେ ଆହୁରି ଝାଳ ବୋହି ପଡିବ।
ତୁବା କଣ କରିବୁ ଏ ଥଣ୍ଡାରୁ ଟିକେ ଟିକେ ବଥା ନେଉଥିବି ବୋଉ ପାଟି କଲା କହିଲା ନାଁ ତୋ ଝିଅକୁ ଜର ତୁ ବି ଗରମ ଖାଇଦେ। କହୁଚି ବ ହ୍ୟାଲୋ ଅପେକ୍ଷା।
ଓ ହୋ।
ଆଉ ଯାଇଥିଲି ନା ଯୋଉ ମୋ ବଡ ବାପା ଘର ଜଣର ପିଜୁଳି ହେଇଥିଲା ଗଛରେ ସେ ଆଣିକି ଦେଇଥିଲେ ସେ ପିଜୁଳି ବସିକି ଖାଉଥିନି।
ହଁ ବାପ ଘର କୁ ଯାଇଛ ଯେତେ ଖାଇପାରିବ।
ହଁ ପୁଅ ଝିଅ ଏଇନା ଖାଉଥିଲେ ସଜ ପଖାଳ ଭାତ।
ହଁ।
ଖାଉଥିଲେ ମାନେ ଖାଇଦେଇଥା ତୋ ବାପା ଆସିନା ଯିବୁ ମୋ ଝିଅ ତାର ଜଳି ଖାଇସାରିନେ
ହୁଁ ଜଳଖିଆ ଗୁରା ଆଜିିକାଲି ଗ୍ୟାସ ହଉଛି ଯେ ପ୍ରବଳ।
ପୁଆଟା ଏଣୁ ତେଣୁ ଖାଇ ଦବ,
ହୁଁ।
ତା ଦବୁ କିନ୍ତୁ ମୋ ଝିଅ ତାର ହେରା କିଛି ଭଲ ପାଏନି ତାର ଭାତ ଦିଟା ହେଲେ ତାର ଭଲ।
ହଁ ବା ଭାତରେ ଯୋଉଠି ଶାନ୍ତି ଅଛି ଆଉ କୋଉଠିରେ କଣ ଶାନ୍ତି।
ଶଙ୍କା ଛୁଇଁ ଖାଇଲାର ଯେଉ ତଛି। ଗ୍ୟାସ ରୋଗ ବାହାରୁଛି।
ହୁଁ।
ହେ ନା।
ହଁ।
ରାତି ପାଇଁ ରୋଷେଇ?
କଣ କହୁଚ? ଏଇ ଅଟା ଟିକେ ଦଳି ଥିନି ସେ ଛତୁଆ ଆଣିଥିଲେ ତାକୁ ଭାଜୁଛନ୍ତି। କହୁଥିଲା କୋବିି କେ ଭାଜ
ଅଁଅ
ଯିବେ ବୋଲି ହୁଁ କରା ହେଇନି ଛୁଆଦିଆ ବସିଲେଣି ସେ ଆମ ଝିଅ ନା ଆଉ ସେ ଘର ପରେ ଗୋଟେ ଝିଅ, ଆମ ଝିଅଟାକୁ ଟିଉସନ ଛାଡୁନି ବ ସେ ଗଲା ଯେ ଏ ଗାଁକୁ ସିଏ ପାଠ ପଢିବ କଣ ବେଶ ଚଗଲାମି ହେଇକି ଆସିଥିଲା। ଆଉ ପାଠ ପାଠ ପଢିଲାନି କିଛି ନାହିଁ। ସେଥିପାଇଁ ଘରେ ଆମର ପାଠ ପଢଉଛୁ ତାକୁ। ଘରେ ବାପା ବାପା ଟିକେ ସକାଳ ଟାଇମଟା ଦେଖି ଦିଅନ୍ତି ଟାଇମ୍ ହୁଏନି ରୋଷେଇବାସ କରି ଖାଇବା ତାକୁ ଦେଇଦିଏ ତାକୁ ସ୍କୁଲ ଛାଡିବାକୁ। ଆଉ ଏଇ ରାତି ଟାଇମରେ ମୁଁ ବସିଯାଏ। ଆଉ ବସ ବସିକି ପଢ଼େ ତାର ସେ ଛୁଆଟା ଏଇ ଯୋଉ ସାଙ୍ଗ ହେଇକି ପଢୁଛନ୍ତି ଆଉ।
ହଁ ହଁ।
ନା ମାନୁଛି କଣ କିଛି ମାନୁନି। ହଁ ମାନୁ ନାହିଁ କିଛି ଗ ଚଗଲା ପ୍ରବଳ ଆମ ଝିଅ ଟା।
ଏ ସବୁ ଛୁଆ ସେଇଆ ତୁମ ଛୁଆ ନୁହେଁ ଆମ ଛୁଆ ସିଏ ଘର ଲୋକଙ୍କୁ ମାନିବେ ନାହିଁ। ସେଏ ଘର ଲୋକଙ୍କୁ ମାନିବେ ନାହିଁ। ମା ମାନଙ୍କ କଥା ଶୁଣିବେ ନାହିଁ।
ଏଠି ତ ଟିଉସନ ସାର୍ ନାହାନ୍ତି କେହି। ସେ ମାଷ୍ଟର ଗୋଟେ ତେଣେ ମିଳୁନାହାନ୍ତି। ଆଉ ପର୍ସନାଲ ଟୁଉସନ କତେ ହେଲେ ଆସ ଯିବେ କେମିତି ଆଉ ଆସିବେନି ତାପରେ ମିଳୁି ନାହାନ୍ତି ସାର। ମିଳୁ
ଓହୋ।
କରିବୁ ଟିଉସନ କି କଣ କରିବୁ ହୁଁ।
ଘରକୁ ଜଣେ ଆସିଥିଲା ପୁଅ ଦିଅଁଙ୍କୁ ଆର ହଜାରେ ତାର ହଜାରେ।
ହୁଁ।
ଆଉ ତାର କଣ ବର୍ଷେ ଭଳିଆ ଆସିଛି ଆଉ କାହିଁ ତାର ଆସିଲାନି। ତାର ପାଠ ପଢୁଛି ଏଟା ପରୀକ୍ଷା ଦଉଛି। ଆସିଲାନି ଆସିଲାନି ଯେମିତି ସେ ଆମ ଘର ପାଖରେ ସିଏ ବି ସ୍କୁଲରେ କହନ୍ତି ଛୁଆଙ୍କୁ ପଢଉଛନ୍ତି। ଶିଶୁ ମନ୍ଦିରରେ ସେ ଯାଉଛନ୍ତି ଆଉ।
ହଁ ବା କଣ କରିବା।
ଆଉ ଦେହ ଭଲ ଅଛି ନା।
ହଁ ଦେହ ଭଲ ଥଣ୍ଡା ଯେତେବେଳେ ଧରି ଦଉଛି। କି ଯୋଉ ଗ୍ୟାସ ଯେତବେଳେ ହଉଛି। ସେଇ ଅଣ୍ଟାଟା ବେଶୀ ମୋର ସବୁବେଳେ ହଁ।
ହଁ।
ହୁଁ ମୋର ତ ଅଣ୍ଟା ପ୍ରୋବ୍ଲେମ୍।
ସେଇଟା ଯାଇ ଦେଖଉନ ସେଟା ଯାଇ ଦେଖଉନ।
ଦେଖେଇଥିଲି ଯାଇକି ଦେଖେଇଥିଲି ଏଠି ଜଣେ ଆସିଥିଲା ଡାକ୍ତର ଯୋଉ କଟକକୁ ଆସିଥିଲେ ତାଙ୍କ କତିରେ ବି ମୁଁ ଲାଷ୍ଟରୁୁ ଭୁବନେଶ୍ଵର ଗଲି ହୋମିଓପାଥି ଆଣିକି ଖାଇଲି। କମୁନି ହେଲା ସେମିତି ଆବା ଟିକେ ଇଏ ହେଇଗଲେ କମିଯାଉଛି ପୁଣି ଯୋଉକୁ ସେଇଆ ଆଉ କି ଚାଲିଚି ସେମିତି ଗାଡ଼ି ଆଉ।
ଏଟା କମିଗଲେ କମିଯାଉଚି ଆଉ।
ହଁ ଥଣ୍ଡାଟା ବାହାରୁନି ଆମର ଉପରକୁ। ଭତରେ ଥଣ୍ଡାଟା ରହୁଛି। ହଁ।
କାଶ
ତୋ ଉପରକୁ ଗଲାବେଳେ କଣ ମେଡ଼ିସିନ୍। ହୁଁ ଆଣ୍ଠୁ ନୁହେଁ ଆଣ୍ଠୁ ଗୋଡ଼ ନୁହେଁ ଖାଲି ଅଣ୍ଟାଟା ହଉଛି। ଅଣ୍ଟାଟା ଖାଲି ପେନ୍ ହବ।
ଆଉ ଯାହାର ଆଣ୍ଠୁ ଫଣ୍ଠୁ ବଥା ହଉଛି। ସେଟା ଭିତରେ ଥିନେ ଆଣ୍ଠୁ ଅଣ୍ଟା ସେଇଟା ସବୁ ବଥା ହଉଛି।
ହଁ
ଓକେ ଖଣ୍ଡଟା।
ହୁଁ
ଆଉ ରଜରେ କଣ ପିଠା କରିଥିଲ?
ତାଙ୍କର ତ ଦେହ ଖରାପ ଯେ ସେ ଝାଡା ହଉଥିଲେ କିଛି ଖାଇନାହାନ୍ତି। ସେଇ ଚ ପୁଳି କରିକି ଖାଇଥିଲେ ସବୁ। ଆମ ଯୋଉ ନଣନ୍ଦ ଆସିଥିଲେ ସିଏ କାଲି ଗଲେ। ତାଙ୍କୁ ପିଠା କରିକି ଦିଆହେଲା ସୁଜି ପିଠା।
୍ୱ
ଏଇଆ ଆଉ କଣ? ହୁଁ। ତାଙ୍କ ଦେହଟା ସେଇ ମିଳିମିଳା ହେଲା ଦିନଠୁ ତାଙ୍କ ଦେହଟା ପୁରା ବିଗିଡି ଯାଇଛି। ଯାହା ଟିକେ ହେଲା ବେଳୁ ସାଙ୍ଗେ ସାଙ୍ଗେ ଧରି ଯାଉଛି। ହଁ।
ଅଁ ହଁ
ମିଳିମିଳା ହେଇଥିଲା ସେ ବାବା ପୁରା ଛାଟି ହେଇକି କହିବୁ ଯେମିତି ଇଏ ହେଲା ଭଳିଆ ହେଇଗଲେ ଆଖି ଭିତରେ ବି ବାହାରି ପଇଲା। ବହୁତ କଷ୍ଟ ସେ। ହଁ ବହୁତ କଷ୍ଟ ପାଇଚନ୍ତି।
ଗଲା ବର୍ଷ ମୋର ଆଙ୍କର ମୋ ପୁଅର ଝିଅର ଚାରି ଜଣଙ୍କର ହେଇଥିଲା ଏକାଥରେ।
ହଁ ବା
ମୋର ହେନେ ଟିକେ କମ୍ ଆଙ୍କର ମାନେ ଯୋଉ ତଣ୍ଟି ଭିତର ଜିଭ ସବୁ ଆଡ଼େ ବାହାରିଗଲା ତିନି ଦିନି କିଛି
ପାଟି ଆଖି ସେ ପା ମାନେ ଗୋଡ଼ରୁ ମୁଣ୍ଡ ଯାଏଁ କୋଉଠି ବା ସେ ମୁଣ୍ଡ ଭିତରେ ବି ବାହାରିଚି। ଫାଙ୍କା ନାହିଁ କେତେ ଜୋରେ ବାହାରିଚି। ଆଉ ତୁମେ କେମିତି କଣ କରିବ? ସିଏ ପା ବ୍ୟସ୍ତ ହେଇ ପଇଲେ କହିଲେ ମତେ ସାଙ୍ଗେ ସାଙ୍ଗେ ମତେ ସାଙ୍ଗେ ସାଙ୍ଗେ ମେ ନେଇକି ଚାଲ ଡାକ୍ତରଖାନା ନହେଲେ ମୁଁ ଇଏ ମତେ ଇଂଜେକସନ ଦିଅ କମିବ ମେଡ଼ିସିନ୍ ଖାଇମି। ଇଏ ଖାଇମି ହେଲେ କୋଉଠି କମିଲା କି କମିଲାନି ମୁୁଁ କହିନି କିଛି ଖଅନି ମେଡିସି ମେଡ଼ିସିନ୍ ଫେଡିସିନ୍ କିଛି ଖାଅନି ଔଷଧ ଖଉନି ଖାଲି ତମେ ଇଏ କର। ନିମପତ୍ର ହଳଦୀରେ ଗାଧୁଅ ଖାଲି ନିମପତ୍ର ଇଏ କର। କମିଯିବ। ସେରା ଔଷଧ ଔଷଧ ଖାଇନେ ବେଶୀ ହୁଏ।
ନାଁ ନାଁ ବେଶୀ କହିଁ ହବ। ମୋର ହେଇଥିଲା ମୁଁ ଯୋଉ ହୋମିଓପାଥି ଆମ ଯୋଉ ବଥା ବିନ୍ଧାଟା ହୁଏ। ସେଇଟା ମାନେ ପୁରା ଯେତିକି ହେଇଥିବ ସେଇଠୁ ବି ମଉଳି ଯିବା ଆଉ ଏତେ ବି ବାହାରିବ ନାହିଁ।
ହଁ ଆମେ ସେ ତାଙ୍କର ପୁରା ଉଁ ସିଏ କଣ ନା ପଳେଇଲେ ସେଇଦିନ ଆମେ କହିନୁ ଜର ଜର ହେଲା ଜର ଜର ହେଲା ଫୁଣି ଓଷଧ ଆଣିକି ଖାଇଲେ ମୁଁ ସ ଖାଳେ କହିଲେ ମୁଁ ଆଜି ଚାଲିକି ଯାଇ ଆଉ ଯାଇକି ବସରେ ଯାଇକି ମୁଁ ଆଉ ଅଫିସ କରିପାରିମିନି।
ଅ ହ।
ଏମିତି ଯେତେବେଳେ କହିଲେ ଆଉ ସେଇଦିନଟା ଛୁଟି ନେଲେ ତା ପରଦିନ ମୁଁ ମୁହଁ କାନ ଗୁଡା ମୁହଁରେ ମୁହଁରେ ବାହାରି ପଡିଛି ନା କଣ। ଏଇ ଯୋଉ ଖୁସୁଭୁଆ ଗମ ହଉଥିଲା ସେଇ ଦିନ ରାତି ପଳେଇଲେ ସେଠୁ ଅଫିସି ଘରେ ତାଙ୍କୁ ତ ମିଳିମିଳା ହେଇଚି ତମେ କଁ ଆ ଆସିଚ ଆଉ ଘରୁକୁ ପଳିବ। ସିଏ ସେଇଦିନ ଚାରିଟାବେଳେ ରାତିରେ ଗଲେ ଫୁଣି ସିଏ ଚାର୍ ଟାଳେ ଆସିିକି ଘରେ ପହଞ୍ଚିଲେ ଖାଇନାହାନ୍ତି ପିଇନାହାନ୍ତି। ସିଏ ବ ବେଶୀ ପୁରା ହେଇଗଲେ ଏ ଯୋଉ କହନ୍ତି ଖରା ଗରମକୁ। ବେଶୀ ହେଇକି ପୁରା ଦେହ ସାରା ଛାଟି ହେଇଗଲା।
ବାହାରୁକୁ ବାହାରନ୍ତି ନାହିଁ।
ନା ସିଏ ହଁ ବା ଆଉ କିଏ ଜାଣି ଛି ତାଙ୍କର ମିଳିମିଳା ବୋଲି କି କଣ କିଏ କହିପାରିବ।
ଆଉ ସେଇଟା ଜର ଆ ମିଳିମିଳା ହବା ପୂର୍ବରୁ ଜର ଆସେ ଏ ଜ ଆସିଲାଠୁରୁ କହିଲେ ଜର ଆସୁ କଁ ପାଇଁ ଜର ଆସୁ ବାହାରୁକୁ
ହୁଁ। ସେଇ ବା ଆଉ କଁ କରିବା।
ଆମର ଗଲା ବର୍ଷ ହେ ହଇରାଣ।
ହୁଁ।
କଟା ବିନ୍ଧା ଛିଟିକା
ଉଁ ହୁଁ।
ପୁଅର ହେଲା ପୁଅର କମିଗଲେ ଝିଅର ହେଲା ଝିଅର କମ୍ ତାଙ୍କର ମୋର ଏକା ସାଙ୍ଗେରେ ହେଲା। ମୋର ଆଗେ ହେଲା ହାଁ ହେଲ୍
ହୁଁ ହୁଁ।
ଏକା ମା ଛୁଆ ବା ଜଣ ଯାକୁ ହେଇଥିଲା।